ହ୍ୟାଲୋ ହ୍ୟାଲୋ।
ହଁ।
କଣ କରୁଛୁ?
ଏଇଠି ଟିକେ ଆମ ଘର ସଫା ହଉଛି ତ ଚାରିପଟାଙ୍କୁ ବସିକି ସଫା କରୁଛି।
ଓହୋ। ଆଉ କଣ ଖାଇଛୁ?
ଏଇ ହି ଖାଇଥିଲି ଟିକେ ଚୁଡ଼ା।
ହୁଁ ହୁଁ। ଆଉ ଦେହ ଭଲ ଅଛି।
ହଁ ଭଲ ଅଛି। ଦେଖୁନୁ ଘର ସଫା ହଉଛି ଚାରିପଟାଙ୍କ କେତେ ପ୍ଲାଷ୍ଟିକ କେତେ ଜରି ପଡିକିନା ପରିବେଶ କେତେ ପ୍ରଦୂଷଣ ହଉଛି।
ଓହୋ ସେଇଟା ତ କଣ କରିବୁ ସେ ପ୍ଲାଷ୍ଟିକ୍ଟା କଣ କରିବୁ?
ସେଟା ତ ସବୁ ମାଟି ହେଇଗଲାଣି ତା ଭିତରୁ ଦେଖିବା ଯୋଉଡାକ ଭଲ ଥିବ ତାକୁ ଧୋଇକି ସଫା କରିକି ରଖିବି ଆଉ ବାକି ତକ ପୋଡି ଦେଇବା ହବ ଆ ଆଉ ୟା ପରଠୁ କିନ୍ତୁ ଆଉ ପ୍ଲା କୁ ପୋଡା ହବନି କି ମାନେ ବାହାରେ ଫୋପଡିବିନି ବୋଲି ଭାବିଛି।
ଭଲ। ମୁ ଶୁଣିଥିଲି କି କଣ କ ରଖୁଛି ସେ ଯୋଉ ଯେତିକି ସବୁ ଜରି ଗୁଡା ଆସୁଛି ଯେତିକି ସବୁ କଣ କହିଲୁ କୁର୍କୁର ଜରି ହଉ କି ବିସ୍କୁଟ ଜରି ହଉ ଯେତିକି ସବୁ ଜରି ଅଛି।
ହୁଁ ହଁ।
ସବୁ ଏତ କନ୍ତି ସାଇଜ୍ ଉପର ସାଇଜ୍ କାଟିକିନା ତାକୁ। ଧୁଆ ଦୁହି କରିକିନା ରଖୁଛି ତାକୁ ପଠେଇବି। କରିଅର୍ କରିକି ପଠେଇବି ସେଟା ସବୁ ପୂର୍ଣ୍ଣ ଚକକରଣ ହବ।
ହଁ ହଁ ମୁଁ ବି ସେମିତି ଶୁଣିଥିଲି ବୋଲି ମୁଁ ଭାବୁଛି ସେମିତି କରିବି ବୋଲି। ଆଉ ଆ ଆମର ଯେତିକି ଛୁଆ ପିଲା ଆସ ଆସୁଛନ୍ତି ସେମାନେ ସବୁ ସେ ଜରିରାକୁୁ ସାଇ ଦେଇକି ରଖୁଛନ୍ତି।
ଭଲ ସେଟା ରକ୍ ହଜାର ଟା ଖଣ୍ଡେ ହେଲେ ପ ଠେତବା
ହଁ ମିଶିକିନା ତାହେଲେ ରଖିକି ଜିନିଷ ପଠେଇବା ଆଉ।
ହଁ ଆଉ।
ଆମ ଘରେ ବି ଯେତିକି ସବୁ ବଟଲ ଧରି ନିଅ ମୁଁ ସାମ୍ପୁ ଯୋଉ ବ୍ୟବହାର କଲି ସେ ଯୋଉ ବୋଟଲ ବାହାରୁଛି ଆଉ ସାବୁନ ପାଇଁ ଯୋଉ ସବୁ ଆସୁଛି ଉ ପଟିର ଖୋଳ ଆସୁଛି। ବୁଝିଲୁ ସେରାକ ବି ସବୁ ଆମେ ଭାବୁଛୁ ପୁନଃ ଚକ୍ରିକରଣ କରିବା ପାଇଁ ଉ ବାହାରକୁ ପଠେଇବୁ।
ଓହୋ ମୁଁ ତ ସେଇରା କଣ କରୁଛି କହିଲୁ ଯେତିକି ସବୁ ଅମ ଡବା ଫବା ହରା ଅଛି। ସେଇଟା ସବୁ ଇଏ କରିକିନା ପେଣ୍ଟ କରିକିନା ଉମ କରିଦଉଚି କଉଁଠି ରଖିଦଉଚି ଫୁଲଦାନୀ କରିଦଉଛି ନହେଲେ ପେନ୍ ଷ୍ଟାଣ୍ଡ ଏମିତି ସବୁ କରିଦଉଚି।
ହୁଁ-ଉ-ଉ ହସ୍ତଶିଳ୍ପ। ନାଇ କି। ଭଲ ଆଉ ସେମିତି କରିଲେ ବି ତ ଭଲ ହବ ସାଇଜିରେ କରିକିନା ତୁ ଏଥର ଗୋଟେ କାମ କର। ସାାଇଜିରେ କରିକି ଏଥର ଯାହା ଉମ ର ଯୋଉଠି ବଡେ ତାହାର ଜନ୍ମଦିନ ପଡିବ କି କଣ ପଡିବ। ତାଙ୍କୁ ନେଇକି ଗୋଟେ ଗୋଟେ ଦେଇଦବୁ ଉପହାର ଆଉ।
ସେଇଟା ବି ଭଲ ହବ ପଇସାକୁ ପଇସା ସେ ବଞ୍ଚିବ। ତାପରେ ଏଇଟା ସବୁ ବି ପ୍ଲାଷ୍ଟିକ ର ବି ନଷ୍ଟ ହବନି।
ହୁଁ ଚା ପରିବେଶ ବି ପ୍ରଦୂଷଣ ହବନି।
ହଁ।
ହଉ ମୁଁ ତାହେଲେ ତୋଉଠୁ ଟିକେ ଆ ଆଉ ଶିଖିଦେବି ସେଇରାକ। ଉ।
ଆଉ କେବେ ଆସିବୁ ଘରକୁ କେବେ ଆସୁଛୁ।
ହଁ ଦେଖିବା ଯିବା କେବେ ଗୋଟେ ଆଉ ଛୁଟି ତ ହଉନି କେମିତି ଯିବି।
ତୁ ଆସିଲେ ଆ କରିବା ସେରା ସବୁ ମିଶିକି।
ହୁଁ ମୁଁ ଯେତେବେଳେ ଘରେ ଥିଲି ସେତେବେଳେ ଆମେ ନାନା ହେରିକା ମିଶିକି ସେମିତି କରିଥିଲୁ କିନ୍ତୁ ସେରାକୁ ମୁଁ ଏବେ ଟିକେ ଭୁଲି ଯାଇଛି ଆଉ।
ଓ ହୋ।
ହୁଁ। ଆଉ ସବୁ ତୁ କେତେ କଣ ଜରି ରଖିଲୁଣି ପାଖରେ ନା ରଖିନୁ କିଛି।
ହଁ ମୁଁ ଏଇ ଦୁଇଶହ ତିନିଶହ ଟା କରିଚି।
ଓହୋ ଯୋଉ ଛୁଆ ଆସୁଛନ୍ତି ଘରକୁ ପଢିବା ପାଇଁ ତାଙ୍କୁ ବି କହିବୁ ସେମାନେ ବି ସବୁ ରଖିବେ।
ସେମାନେ ତ ମୋ ଠୁ ଅଧିକ ଭାବରେ ରଖିଛନ୍ତି।
ହଁ ସେମାନେ ତ ସବୁ ଜିନିଷ ଏଇ ଯୋଉ ପ୍ୟାକେଟ ଫୁଡ ଖାଇବା ପାଇଁ ପୁରା ସେ ଆଗବର ସେଥିପାଇଁ ତାଙ୍କର ଅଧିକ ଖାଇବା ହବ ଆଉ। ତାଙ୍କୁ ମନା କରୁନୁ କି ସେ ସବୁ ଜିନିଷ ଖାଇବାକୁ।
ତାଙ୍କୁ ମନା କଲେ ଗୋଟେ ଦି ଦିନ ମନା ମାନି ଯାଉଛନ୍ତି ତାପରେ ପୁଣି ଯଉଆକୁ ସେ ସେୟା।
ସେମିତି ଦେହ ଖରାପ ହବ କେତେ ଏବେ କେତେ ହଉଛି ଲୋକଙ୍କର ଦେହ ଖରାପ ହଉଛି।
ସେୟାପା ଲୋକଙ୍କର ଦେହ ଖରାପ ହଉଛି ତାଙ୍କୁ ସେଇଟା ବୁଝା ହଉଛି। ତାଙ୍କ। ମୋତେ ବି ଦେହ ଧୀରେ ଧୀରେ ଖରାପ ହେଲାଣି କିନ୍ତୁ ତଥାପିାର ବୁଝୁନାହାନ୍ତି ତିନି ଚାରି ଦିନ ବନ୍ଦ କରିଦଉଛନ୍ତି ଫୁ ପୁଣି ଯେଆକୁ ସେୟା।
ହଁ ବା ଛୋଟ ଛୁଆରଙ୍କର ତ ଏଇ ସବୁ ଅଛନ୍ତି ଆମର ଯୋଉ ସରକାର ସରକାର ତ କୌଣସି ଟ୍ୟାକ୍ସ ଲଗଉନି କି କିଛି କରୁନି ଲୋକଙ୍କ ଦେହ ଖରାପ କରିବା ପାଇଁ ମାନେ। ଏଇ ଯୋଉ କମ୍ପାନୀ ମାନଙ୍କୁ କହୁନ ସେମାନେ କଳକାରଖାନା ବାଳା ମନ ଇଚ୍ଛା ଯାହା ପାରୁଛନ୍ତି ଯେତେ ପ୍ରକାର ରାସାୟନିକ ଦ୍ରବ୍ୟ ପାଉଛନ୍ତି ଏଥିରେ ମିଶଉଛନ୍ତି ତେଣୁକରି ଲୋକ ମରନ୍ତୁ କି ହଜନ୍ତୁ ତାଙ୍କର କଣ ଯାଉଛି।
ସେୟାଵା ପୁଣି ଦୋକାନରେ ପୁଣି ଡେଟ୍ ନାହିଁ ସେଇ ଜିନିଷଟାକୁ ସବୁ ବିକ୍ରି କରୁଛନ୍ତି। ଯୋଉମାନେ କିଛି ଦେଖିପାରୁନି। ଯୋଉମାନେ କିଛି ଦେଖି ପାରୁନାହାନ୍ତି ଡେଟ୍ ଦେଖି ପାରୁନାହାନ୍ତି ସେଇମାନେ ଖାଇଦଉଛନ୍ତି ସେଇଟା ଅଧିକ ଦେହ ଖରାପ ହବ ଫାଷ୍ଟ ଫାଷ୍ଟ ତ କିଛି ହବନି ବାକି। ସେଇଟା ସେଇଟା ବାରମ୍ବାର ଖାଇଲେ କଣ ହବ ଦେହଟା ଖରାପ ହବ ନା।
ହୁଁ ଆମେ ତ ସବୁ ଲୋକଙ୍କୁ ସଚେତନ କରିପାରିବାନି ହେଲେ ଏଇ ଯୋଉ ଛୋଟ ଛୁଆ ଆସୁଛନ୍ତି ତାଙ୍କୁ ଟିକେ ସଚେତନ କର ଆଉ ସେମାନେ ଯେତେବେଳେ ଯୋଉ ଜିନିଷ କିଣିବେ ଦୋକାନରୁ କି ଯୋଉ ଜିନିଷ ଘରକୁ ଆଣିବେ ତା ପୂର୍ବରୁ ଦେଖିବେ ସେ ପଛପଟ ଆଡେଇକିନା ସେଥିରେ କଣ କଣ ମାନେ କେବେ ଅଛି ସରିବ ତା ତାରିଖ ତାର ଯୋଉ କେବେ ଅଛି କେତେ ପର୍ଯ୍ୟନ୍ତ ସେ ଭଲ ଅଛି କେବେ ଖରାପ ହେଇଯିବ ସେ ସବୁ ତାକୁ ଶି ଶିଖେଇଦବୁ ଟିକେ ସେ ଛୁଆ ସବୁ ଛୋଟ ବେଳୁ ଶିଖନ୍ତୁ।
ସବୁ ସେଟା ଦେଖିକି ଆଣୁଛନ୍ତି ଏତଥର କହିଲା ଠୁଁ।
ହଁ ବା ବଡ ଲୋକଙ୍କୁ ତ ବୁଝେଇ ହବନି ଛୋଟ ଛୁଆ ହେଲେ ବୁଝିକି କାମରେ ଲଗାନ୍ତୁ ତାଙ୍କଠୁ ଦେଖିକି ନା ଆଉ ସବୁ କାମରେ ଲଗେଇବେି ଲୋକ।
ହଁ ବା।
ହ ଏଇ ପ୍ଲାଷ୍ଟିକ ର ତ ପୁରା ଦୁନିଆ ଟା ପାଇଁ ପୁରା ଦୁନିଆଟାଙ୍କ ଏଇ ପ୍ଲାଷ୍ଟିକ ପାଇଁ ପୁରା କଣ କହିଲୁ ସଙ୍କଟପୂନ୍ଣ ଅବସ୍ଥାରେ ଅଛି ଦେଖିଛୁ ନା ସମୁଦ୍ରରେ କେତେ ବହଳର କେତେ ମୋଟାର ଯୋଉ। ପ୍ଲାଷ୍ଟିକ ସବୁ ଭାସୁଛି। ଜଳଚର ଯୀବ ମାନେଇ ଏଇ ପ୍ଲାଷ୍ଟିକ। ପାଇଁ ସବୁ ଇଏ ହେଲେଣି।
ଆମ ଭାରତରେ ଅଧିକ ହଉ ଛି।
ହଁ ଆମେ ଗଙ୍ଗା ନଦୀକୁ ପବିତ୍ର ନଦୀକୁ କହୁଛେ ଦେଖିଲା ବେଳକୁ ସେଠିକୁ ଯେତେ ଅଳିଆ ଆବର୍ଜନା ପକେଇକିନା ଯାହା କଲେଣି।
ସେଥିପାଇଁ କଣ ଗୋଟେ ପୁରା ଧଳା ପରସ୍ତ ପୁରା ବସିଗଲାଣି। ଇଏର ରାସାୟନିକ ପଦାର୍ଥର।
ସେଟା ଯମୁନା ନଦୀରେ ହେଇଥିଲା ପୁରା ଆସୁଥିଲା ଫେଣ ଫେଣ ହେଇକିନା ପୁରା ଧଳାର ଗୋଟେ ବହୁତ ବଡ ଲେୟାର ଯକିକେ ସାବୁନ ପାଣି ଯାକ ଅ ଫେଣ କରିକିନା ମାନେ ଏ। କେତେ କୁଇଣ୍ଟାଲ କି କେତେ ଟନ ର ପକେଇକିନା ସାବୁନ ପାଣି ସର୍ଫକା ଖାଞ୍ଚି ଦେଇଛି ଯେ ଆଉ ପୁରା ଫେଣା ହେଇଯାଇଛି ଯମୁନା ନଦୀ ଟା କି
ସେଇଆ ବା ଏତେ ଇଏ କରୁଛନ୍ତି ମଣିଷ ମରିଯିବ ଆଉ କେତେ ଦିନ ପରେ ପାଣି ନ ପାଇକିନା ଏମିତି ସବୁ ପ୍ଲାଷ୍ଟିକରେ ସବୁ ପୁରା ଦୁନିଆ ଟା। ଭରି ହେଇକି ରହିଯିବ।
ଲୋକ ତ ସଚେତନ ହଉନାହାନ୍ତି ଆଉ ଯୁବପିଢି ଯେତିକି ଅଛନ୍ତି ସେତିକି ସଚେତନ ହଉଛନ୍ତି ସେମାନେ କଣ କରିବେ ଏଇ ଯୋଉ ସରକାର ସିନା ଶୁଣିଲେ କଳକାରଖାନା ମାନଙ୍କୁ ଅ ଯୋଉ। କଣ ସେଡାକ ଶୁଦ୍ଧ କରିକିନା ଯେତେ ସବୁ ତାଙ୍କର ବାହାରୁଛି କଣ ଅତି ଆବଶ୍ୟକ ଜଳ ସେଟାକୁ ସିନା ଶୁଦ୍ଧ କରିକିନା ନଳ ମାଧମା ରେ ଛାଡ଼ିଲେ ହୁଅନ୍ତା ସରକାର ସେଥିପାଇଁ ତାଙ୍କ ପ୍ରତି ସଚେତନ। କରେଇଵା କଥା ତାଙ୍କୁ ମାନେ କଡା ନିୟମ କରିବା କଥା ସେ ତ କରୁନାହାନ୍ତି ବାକି ସାଧାରଣ ଜନସାଧାରଣ ମରୁଛନ୍ତି ଆଉ।
ସେଇଆ ବା କଣ କରିବା ଆମେ ଆମେ ଜଣେ ଜଣେ। ଠିକ ହେଲେ । ଏଇଟା ସମସ୍ତଙ୍କୁ ବୁଝିବାକୁ ପଡିବ।
ଆରେ ନାଇଁ ନାଇଁ କେତେ ସ୍ଵେଚ୍ଛାସେବୀ କାମ କରୁଛନ୍ତି ଜାଣିଛୁ ନା ନାଇଁ କେତେ ସମାଜ ସେେବୀ କେତେ ସ୍ଵେଚ୍ଛାସେବୀ ସେ ତା ପାଇଁ କାମ କରୁଛନ୍ତି ହେଲେ ବି କଣ କରିବା ଆମ ଭାରତୀୟ ମାନଙ୍କର ତ ପ୍ରକୃତି ସେଇଆା କେ ଉପରକୁ ଉଠିଲେ ତାକୁ ତଳକୁ। ଟାଣିବେ। ସମସ୍ତେ ସିନା ମାନେ ଯେମିତି କହନ୍ତି କଣ ଉ ଯୋଉ ଏକାଠି ହେଇକିନା ଗୋଟେ କଣ ଗ୍ରୁପ ଗ୍ରୁପ ରେ ବା ଦଳ ହେଇକିନା କାମ କଲେ ସେ ଦଳ ଟା ପୁରା କଣ ହବ ସ ସଂଗଠିତ ହବ ଆଉ ଆମେ ତ ଯୋଉ ଅଛେ।
ଆମର ତ ଏକତା ନାହିଁ ଆଉ। ସବୁ ଖାଲି ସରକାର। ଅ, ଏ, ଉଁ, ଯୋଉ ସରକାର ମାଡଗୋଳ ହଉଚନ୍ତି, କିଏ କେତେଟା ସିଟ୍ ନବ ସେଇଟା ସେ ସେଇ ଯୋଉ ଖାଲି ଝଗଡା ଲାଗୁଚନ୍ତି।
ସେ ଏଥିରେ ଆମର କିଛି ମୁଣ୍ଡ ଖେଳିବାର ନାହିଁ, ଆମର ମେନ ହଉଛି ଶୁଦ୍ଧ ବାୟୁ ଉଁ, ଶୁଦ୍ଧ ପରିବେଶ, ଆଉ ପ୍ଲାଷ୍ଟିକ ମୁକ୍ତ ପରିବେଶ, ବୁଝି ହେଲା ନା ନାଇଁ। ଦରକାରେ। ଆମର କଣ ମିଳିବ କିଏ କଣ କଲା ନ କଲା ଆମେ ହିଁ ସଚେତନ ହବା କଥା ଆମ ପରିବେଶ ପାଇଁ।
ହଉ ତୁ ଆଉ ଅ, କେତେ ଆଉ ଅଛି ତୋର ଝାଡିବା ପାଇଁ ଘର।
ହଁ ଅଛି ସେମିତି ଆଉ।
ହଉ ତୁ ଯା ସଫା କରିବୁ ମୁଁ ଯାଉଚି ଦେଖିଆ ଆଜି ବି ଭାବୁଚି ସେ ମୋ ଘରଟା ଯୋଉ ରୁମ୍ ଟାରେ ମୁଁ ଅଛି ସେଇ ରୁମ୍ ଟା ସଫା କରିବି ବୋଲି।
ହଉ।
ହଉ ରଖୁଚି ଆଁ।
ହଁ।